ହ୍ୟାଲୋ
ହ୍ୟାଲୋ ହଁ ସୁଭାଯାଉଚି କହନ୍ତୁ।
ମୁଁ କହୁଥିଲି ଯେ ସାର୍ ମତେ ଗୋଟେ କାର୍ ଆଣିବାର ଥିଲା ମାନେ କେ କାର୍ ଟା ଆଣିଲେ ଭଲ ରହିବ ସେ ଏ ନା ଆ ମାନେ ଭଲ କାର ଆଉ କି କମ୍ପାନୀର ଆଉ କେତେ କିସ ପ୍ରାଇସ୍ ପଡିଯିବ।
ଦେଖନ୍ତୁ କାର୍ ଆପଣ ନେବେ ଫାଷ୍ଟ କଥା କାର କିସ ପାଇଁ ନେବେ? ଆପଣ ଯଦି କାର୍ ଭଡ଼ାରେ ଦେବେ ତାନେ ମୋ ଅନୁସାରେ ସେକେଣ୍ଡ ହ୍ୟାଣ୍ଡ କାର୍ ନାଉନୁ ଅଛି ବି ମୋ ପାଖରେ ଆଉ ମୁଁ ଆପଣଙ୍କୁ ବେଟର୍ ପ୍ରାଇସ୍ ରେ ଦେଖିଦେବି ଆଉ ଯଦି ଆପଣ ନିଜ ଘର ପାଇଁ ନେବେ ତାହେଲେ ମୋ ଅନୁସାରେ ଆପଣ ନିଉ କାର୍ ନି
ଆଜ୍ଞା
ତ ଆପଣ କିସ ପାଇଁ ନେବେ କାରଟା ଆଗେ କୁ
ଆ ଆକ୍ଚୁଲି ମୁଁ ଭଡ଼ା ପାଇଁ ବି ନେଇଥାନ୍ତି ଆଉ ଘର ପାଇଁ ବି ନେଇଥାନ୍ତି।
ଆଉ ଦିଟା କାମ ପାଇଁ ଆପଣ ତାହେଲେ ନେଇଥାନ୍ତେ
ଆଜ୍ଞା
ତାନେ ମୋ ଅନୁସାରେ ଆପଣ ଗୋଟେ କାମ କରନ୍ତ ଆପଣ ନିଉ କାର ନୁ
ଆଜ୍ଞା
ନିୟୁ କାର୍ ନେବେ ଇଲେକ୍ଟ୍ରି ନେବେ ନା ବ୍ୟାଟେରୀରେ ନେବେ?
ସେଇଟା ସାର ମୁଁ ଜାଣି ନାହିଁ କାର ବି ଇଲେକ୍ଟ୍ରି ଆଉ ଅ ମାନେ ପେଟ୍ରୋଲ ଆଉ ଇଏର ଥାଏ ଇଲେକ୍ଟ୍ରିକ ଫାଇଦା।
ହଁ ଆଗରୁ ଦେଖୁନ୍ତ ଆଗରୁ ଯେତେବେଳେ କାର୍ ଆସୁଥାଏ ସବୁ ଇଲେକ୍ ତ୍ରି ର କିଛି ଥାଇନି ସବୁ ପେଟ୍ରୋଲ ଆଉ ଡିଜେଲ ର ବାହାରୁଥାଏ ଫାଷ୍ଟ ଯେତେବେଳେ କାର ବାହାରିଲା ସବୁ ଡିଜେଲ ବୁଝିଗଲେ
ଆଜ୍ଞା
ତାପରେ ବାହାରିଲା ପେଟ୍ରୋଲ। ଏଇ ଛୁଙ୍କା ଯେହେତୁ ଗଭର୍ଣ୍ଣମେଣ୍ଟ ଦେଖୁଛି ଯେ ପଲ୍ୟୁସନ ବହୁତ ମାତ୍ରାରେ ହଉଛି ଏଥିପାଇଁ ଗଭର୍ଣ୍ଣମେଣ୍ଟ ପେଟ୍ରୋଲ ଟାକୁ ଇଏ କରିଦେଇକି ନୂତନ ଭାବରେ ମଡିଫାଇ ହେଇକି ଏଇଶୁଣା ବାହାରିଚି ବଟେରୀ କାରାମର୍ ସେଟା ଦେଖିଥିବେ ଆ ଆପଣ ବ୍ୟାଟେରୀରୁ ଚାଲିବ। ଇଲେକ୍ଟ୍ରିସିଟି ଦରକାର ନାହିଁ ଖାଲି ବ୍ୟାଟେରୀ ଚାର୍ଜ କରିବେ ଚାଲିବ।
ଆଜ୍ଞା।
ହଁ ତ ଆପଣ କେତେ ବଜେଟ ଭିତରେ ନେବେ ଆଉ କିଏ କାର୍ ନେବେ ସେଟା କହୁନ। ଆରେ ଆମେ ସେ ଅନୁସାରେ ଦେଖିବୁ।
ଅ ମୋର ମାନେ ମୋର ଦିଟା କାର୍ ନ ବାର ଅଛି ହେଲା ଆଉ ଗୋଟେ ଭ ଭଡାରେ ଦବାର ଅଛି। ଆଉ ଗୋଟେ ଘର ପାଇଁ କି ନା ଗୋଟେ କାର୍ ହେନେ। ଯଦି କେତେବେଳେ ଭଡା ଦିଆ ହେଇଥିବ ସେଇଟା ଆମର କାହାର ଦେହ ଫେଅ। ଖରା ଉଠି ଗଲା ତ ମୋ କାର୍ ନେଇକି କିଛି ଲାଭ ନାହିଁ ସେଥି ପାଇଁ ମୋତେ ଦିଟା କାର୍ ନବାରଅଛି। ସେଇଟା ପଜିବାରଥିଲା କି ମାନେ ଦିଟା କାର୍ ଏରକ ମୁଁ ନେବି। ବାକି କେ ସେକେଣ୍ଡରେ ନବା କଥା ନା। ନୂଆ କାର୍ ନବା କଥା ଆଉ ପଇସା ପଇସା ହେଥିରେ କିଛି ନାହିଁ। ଆପଣ ଯେଟା ଭଲ କହିବେ ମୁଁ ସେଇଟା କିଣିନିବି ପଇସାରେ କିଛି ଇଏ ନାହିଁ।
ହଉ ଯଦି ଆପଣଙ୍କର ପଇସାର କିଛି ମେଟର ନାହିଁ ତାହେଲେ ଆପଣ ଗୋଟେ କାମ କରନ୍ତୁ। ଭଡା ପାଇଁ ଆପଣ ନେଇନଉ ସ୍କର୍ପିଓ ଟା ଆଜି କାଲି ମାର୍କେଟ ଡିମାଣ୍ଡରେ ଚାଲିଚି ବୁଝିଲେ।
ଆଜ୍ଞା।
ସ୍କର୍ପିଓ କାଟା ଗୋଟେ ନେଇନିଅତୁ ଭଡା ପାଇଁ ଆଉ ଆପଣ ଘରଙ୍କ ପାଇଁ ଯ ଯଦି ଭଲକାର୍ ନେବେ ତାହାନେ ସ୍କର୍ପିଓ ଆପଣ ନ ନେଇକି ଫର୍ଚୁନର୍ ଗୋଟେ ଗାଡ଼ି ଆସେ ପଚାଶ ଲକ୍ଷ ଟଙ୍କା ଦାମ୍ ବୁଝିଲେ ଏସ ବି ପୁରା। ସେଟା ଗୋଟେ ନଉନ ସେ ଗାଡ଼ିଟା ପୁରା ବଢିଆ ହବ। ଘର ପାଇଁ ସେଟା ଆପଣ ନଉ ଆଉ ଯଦି ଭଡା ଫଡା ଦବା ପାଇଁ ଚାହୁଚନ ବା ଏଇ ଆମର ପାଖାପାଖି ପଡୋଶୀ ଲୋକ କିଠି ଗେଲା କାମ ହେଲା ଗଲେ। ସେଗାଡ଼ିର ତାହାଲେ ଆପଣ ନଓ ମହିନ୍ଦ୍ରାର ସ୍କର୍ପିଓ ନେଇନିଅ। ଭଲ ହବ କାହିକିନା ମାର୍କେଟରେ। ସ୍କରର୍ପିଓ ଡିମାଣ୍ଡଟା ରହିଚି ବାହାଘର ଟାଇମରେ ବେଶ ଲୋକ ଖେ ସ୍କରର୍ପିଓ ଖୋଜୁଚନ୍ତି ଆଗରୁ ଲୋ ବୋଲେରରେ ଯାଉଥିଲେ ବୁଝିଲେ ଏଶୁଣା କିନ୍ତୁ ବୋଲେରରେ ଡିମାଣ୍ଡ ସେତେ ନାହିଁ। ଏଇଠା ସ୍କର୍ପିଓ ବେଶୀ ଯାହାକୁ ପଚାରିବେ କେହିବେ ସ୍କର୍ପିଓ ନୁହେଁ ଆମ ଯିବାନି କେ ନେ। ବଲେରରେ ସେତେ କମ୍ଫର୍ଟେବଲ ଟା ନାହିଁ। ବଲେରରେ ଗନେ ବାନ୍ତି ପ୍ରାୟ ଲୋକମାନଙ୍କୁ ହୁଏ ବହୁତ ବାନ୍ତି ହୁଏ। ଆଉ ସ୍କର୍ପିଓ ଟା ଗାଡି ଟା ଭଲ କେନେ ସେ କମ୍ଫର୍ଟ ଟିକେ ଅଛି। ଟିକେ ଏଆର ଏକା ପାସ ହୁଏ ଟିକେ ପମ୍ଫର୍ଟ ଲାଗେ ସିଟ୍ କା। ଆଉ ଭଲ ଟିକେ ସ୍ପେସ୍ ଅଛି ଆଉ କି ମନସରେ ଏଇଟା ନୁହଁ। ଆପଣ ସ୍କର୍ପିଓଟା ନିଅନ୍ତୁ ଆଉ ଘର ପାଇଁ ଯେଉଟା ମୁଁ କହିଚି। ଘର ପାଇଁ ଯେଟା କହିଚି ଫର୍ଚୁନର ସେଇଟା ଗାଡିଟା ଟାଢିଆ ଗାଡିଟା। ସେଇଟା ଆପଣ ଘର ପାଇଁ ନେବେ ସେଇଟା ପୁରା କମ୍ଫର୍ଟେବଲ୍ ଗାଡ଼ି। ସେଠାରେ ଦେଖିଥିବେ ଆପଣ ଯେତେ ସବୁ ମନ୍ତ୍ରୀ ଏକା ଯାନ୍ତି ସବୁ ବଡ଼ ବଡ଼ ଗାଡ଼ି ପୁରା।
ଆଜ୍ଞା।
ହଁ ଆପଣ ଗୁଗୁଲରେ ସର୍ଚ୍ଚ ବି କରିଦେବେ ଆସିଯିବ ଗାଡ଼ି। ସେ ଗାଡିଟା ବଢିଆ ଗାଡି ସେଇ ଗାଡିରେ ଯଦି ଆପଣ ଘର ପାଇଁ ନଉଚ। ଗାଡ଼ିଟା ବି ଏସି ବି ଗାଡ଼ି ବୋଡ଼ ଗାଡ଼ି। ଆରାମସେ କମ୍ଫର୍ଟେବଲରେ ବି ବସି ପାରିବେ। ଆଉ ସେ ଗାଡି ମାର୍କେଟରେ ସବୁବେଳେ ଡିମାଣ୍ଡ। ସେ ଗାଡି ଆପଣ ସୋରୁମ୍ ଚାରିଆଡେ ବି ପାଇବେନି। ଦେଖିବେ ସବୁ ଷ୍ଟେଟ ଗାର ହଁ ଯେ ବଡ଼ବଡକା ସିଟିକାରେ ତାର ଖାଲି ସୋରୁମ ଥିବ। ଛୋଟିଆ ମୋଟିଆ ସିଟି ଗାର୍ ତ ସିଟି ହିଁ ଥିବନି।
ଆଜ୍ଞା।
ହଁ ତାହେଲେ ଆପଣ ଡିସାଇଡ୍ କରନ୍ତୁ। ଆପଣ ଯଦି ଯଦି ସେଇଟା ନେବେ, ନା ଆଉ କିଛି ନେବେ, ନା ଆଉ କିଛି ପ୍ରଶ୍ନ ଅଛି ପଚାରନ୍ତୁ।
ହଉ ମୁଁ ଭଡା, ପାଇଁ ଦେଖମି ଆପଣ ଯାହା କହିଲେ ସେ କାର। କାର ଟା ଭଡା ପାଇଁ ନେବିନି ବାକି କହିବାର ଥିଲା ଯେ
ହଁ ଥାର୍ ର ଦେଖନ୍। ଥାର୍ ଟା ହେଉଛି ଟୁ ସିଟର କାର। ବୁଝିଲେ? ମାନେ ଆଗରୁ ଆଗରେ ଦି ଜଣ ବସିବେ। ପଛରେ ଯେ ବସିବେ ସେଟା ଆପଣଙ୍କୁ ପଛ ଡିକି ଥାଇ ଆଁ ଥାର୍ ର ପଛ ଡ଼ିକି କିଛି ନାହିଁ। ଏକାଳେ ଖୋଲିବେ ସେଇ ବାଟେ ଏ ଢୁକିବା ଆମେ ଦି ଜଣ। ମାନେ। ସାଇଡ଼୍ ବାଟେ ଡୋର୍ ନାହିଁ। ଯେ ରକମ ସବୁ କାର୍ ର ଆପଣ ପାଇଯିବେ ଦି ସାଇଡ଼୍ ଆଗରୁ ଦି ସାଇଡ଼୍ ପଛରୁ। ଏଠି ଦି ସାଇଡ କିଛି ନାହିଁ, ଏଠି ପଛୁଆଡ଼ୁ ଖୋଲିବ ପଛ ଆଡେ ଯାଇକି ଦି ଜଣ ବସିବେ। ବୁଝିଗଲେ ଆଉ ଥା୍ର ର କିଛି ଅସୁବିଧା ନାହିଁ। ମେନ୍ ହେଲା ସେଇଟା ଗୋଟେ ଅସୁବିଧା ଯେ ପଛର ତା ଦେଇଦେଇଛି। ଦିଟା ଯଦି ଆପଣଙ୍କ ଘରେ କିଏ, ବୁଢା ମାନେ ବୟସ୍କ ଲୋକ ଥିବେ ସେମାନେ ଆଗରୁ ଛଡା ପଛରୁ ଯାଇକି ବସି ପାରିବେନି। ପଛର ବହୁତ ଘୋରା ଫରା ହେଇଯିବ। ଆଉ। ଯାଇକି ତା ଭିତରେ ଉଠିକି ବସି ପାରିବେନି ମାନେ ବୁଝି ପାଇଲେ ନା। ହଁ ଆଉ କିଛି ଥାର୍ ର ଅସୁବିଧା ନାହିଁ। ଥାର୍ ଟା ବି ଭଲ କାର୍। ଆଉ କିଛି ତାର ପ୍ରୋବ୍ଲେମ ନାହିଁ। ଏଇ ଦିଟା ହଉଛି ତାର କଥା ଯେ ତାର ଆଗ ସିଟ୍ ଦିଟା ପଛ ଦି ସେଇଟା ଇଏ ନାହିଁ, ଡୋର୍ ନାହିଁ, ପଛଆଡ଼େ ଦେଇକି ଆପଣଙ୍କୁ ଯାଇ ତେ ହେବ।
ହଉ ଆପଣ କେ କେ କାର୍ ଟା କହିଲେ ମାନେ ଘର ପାଇଁ ନବା ପାଇଁ?
ଘର ପାଇଁ ମୁଁ କହିଥିଲି ଯେଟା ଫର୍ଚୁନର୍ ସେଇଟା ନେଁ। ସେଟା ଆପଣଙ୍କର ପଡିଯିବ, ପଚାଶ ଲକ୍ଷ ଆଡେ ବୁଝିଲେ।
ଆଜ୍ଞା।
ପଚାଶ ଲକ୍ଷ୍ୟ ଆପଣ ଯଦି କେସ୍ ପୁରା ଦେଇକି ନେଇପାରିବେ, ନେଇପାରିବେ ନହେଲେ ଆପଣ ଯଦି କୋଡିଏ ଲକ୍ଷ ଟଙ୍କା ଡାଉନ ପେମେଣ୍ଟ ବି ଦଉଛ ତାହେଲେ ବି ଆପଣଙ୍କ କାର୍ ଟା ଫାଇନାନ୍ସ କରିକି ଆମେ ଦେଇଦବା। ଫାଇନାନ୍ସ ସବବେଳେ ଉପଲବ୍ଧ ରହୁଛି, ଆପଣଙ୍କର ସେକ୍ଟର ଦେଖା ହବ ଆପଣ କାମ କିଛି କର ଆଉ କେତେ, କି ସେ ଇନକମ୍ ସୋରସ୍ ଅଛି। ବ୍ୟାଙ୍କ ବାଲା ଆପଣଙ୍କର ଫାଇନାନ୍ସ କରିଦେବେ ଗୋଟେ ବଢ଼ିଆ ଫାଇନାନ୍ସ କରିଦେବେ। ଫାଇନ୍ସ ରୁ ଆପଣଙ୍କ ସିଭିଲ୍ ସ୍କୋର ଯଦି ଭଲ ଥିବ ଆପଣ ହଁ ଦି ଦିନ ଯିବେ, କାର ଦେଖଦେ ସେଇଦିନ ବି କାର ଆଣିପାରିବେ। ବୁଝିଲେ ନା ଯଦି ଆପଣ ଙ୍କ ସିଭିଲ୍ ସ୍କୋର ଭଲଥିବ।
ଆଜ୍ଞା।
ହଁ ଆପଣ ସେଇଟା ଡିସାଇଡ଼୍ କରୁନ୍ତୁ ଯେ କିଏ କାର୍ ନେବେ ଆଉ କିସ କରିବେ।
ମୋର ମାନେ କହିବାର ଥିଲା ଯେ ମାନେ ଯ କିଛି କାର ର ମାନେ କିଛି ସର୍ଭିସ୍ ଥାଏ। ସେ ଏତେ ମାସକୁୁ ଏଇ ସର୍ଭିସ୍ ଟା କାର କରି ତ ବାଧ୍ୟ ସେ ତ ଫୋରଚୁନର କି ସର୍ଭିସ୍ ଅଛି, କି ମାନେ ଏ ମାସକୁ ଟାୟାର ଚେଞ୍ଜ କି ମେସିନ୍ ଚେକିଂ କି କିକ ଅଛି କି ସଜିସ୍।
ଦେଖନ୍ତୁ ସର୍ଭିସ୍ ମାନେ ହେଉଛି ଆପଣ କାର୍ ଗଡ଼ିଲା ପରେ ମାନେ ଚାଲିଲା ପରେ
ଆଜ୍ଞା।
ସେ ଗୋଟେ ଥାଇ, ଯେ କାର୍ ଦୁଇଶହ କିଲୋମିଟର ଚାଲିଲା ପରେ ବା ଦି ହଜାର କିଲୋମିଟର ଚାଲିଲା ପରେ ଫାଷ୍ଟ ସର୍ଭିସ୍ ତାର ହବ ଟାୟାର ଏକା କିଛି ଚେଞ୍ଜ ହୁଏନି, ଏଟା ଆପଣ ଭୁଲ କିଏ କହିଛି। କିଛି ଟାୟର ଫାର୍ କି ଚେଞଜ ହୁଏନି ତାର ଯେ ମୋବିଲ ଟା ଚେଞ୍ଜ ହୁଏ ବୁଝିଲେ। ମୋବିଲ ଚେଞ୍ଜ ହୁଏ ଆଉ ଦେଖିବେ ସେମାନେ ଗାଡି ଟା ଚାଲିଲା ପରେ ଡିଫେକ୍ ବାଇଚାନ୍ସ ଯଦି ଆପଣଙ୍କର ବ୍ରେକ୍ଟା ଠିକ୍ସେ କାମ ନ କରୁଥିବ ସେଇଠି ଆପଣ ଗାଡି ଟା ଚଲେଇଲା ପରେ ଜାଣିପାରିବେ ଯେ ବ୍ରେକ୍ ମୋର କାମ କରୁନି। ଠିକ ସେ କାମ କରୁନି ଦେନେଶ ସେଇଠି ଆପଣ ସୋରୁମ୍ ଯଦି ରେଞ୍ଜ କରିଥେ ସେଠି ଆପଣଙ୍କୁ କହିବେ ଯେ ସାର୍ ବ୍ରେକ୍ଟା ଆପଣଙ୍କ ଠିକ୍ ନାହିଁ ସାର୍। ସେଇଟା ଆପଣ ଜାଣିପାରିବେ ଯେ ଆପଣଙ୍କ କିସ ମାନେ ଗାଡି ଟା ଗଡିଲା ପରେ‌ ଆପଣ ଜାଣିପାରିବେ ଯେ ଆପଣଙ୍କ ଗାଡିର କିଛି କିଛି ଡିଫେକ୍ଟ ଅଛି।
ନିଜ
ବୁଝିିପାରିଲେ।
ଆଜ୍ଞା।
ହଁ ଆଉ କିସ ଡାଉଟ୍ ଅଛି ପଚାରୁ ମୁଁ କହିମି ତା।
ଆଉ ଏ ଯେ କାର ମାନେ ଦେଖ ଯେ ମୁଁ ଯେମି ସୋରୁମ୍ ଆ ମାନେ ସେ ମତେ ଟ କାର୍ ଟା ପସନ୍ଦ ଆସିବ। ତାକୁ ମାନେ ମୁଁ ଫାଷ୍ଟ ଟ୍ରାଏଲ ନେଇପାରି ମାନେ ସୋରୁମ୍ ଯାଇକି ଫାର୍ଷ୍ଟ ଟ୍ରାଏଲ୍ ଚଲେଇକି ଦେଖିବା ମାନେ ସବୁ।
ହଁ ଟ୍ରାଏଲ୍। ଆଜ୍ଞା ନିହାତି ଆମର ଆମର ଡେମୋକାର୍ ଗୋଟେ ରୁହେ ଆପଣ ଯେକୌଣସି ବି ସୋରୁମ ଯାଉ ସେ ଗୋଟେ ଡେମୋକାର୍ ସବୁବେଳେ ଏଭେଲେବଲ ଥିବ ବୁଝିଲେ। ଡେମୋକାର୍ ମାନେ ସେ କାର୍ ଟା ଆପଣ ଚଲେଇକି ଦେଖିପାରିବେ। ଡେମୋକାର କାମ ହଉଛି ଆପଣ ଚଲିକି ସେ ଗାଡି ଦେଖିବେ ଗାଡି ଟା କେରକୁ ଲାଗୁଛି। କମ୍ଫର୍ଟେବୁଲ୍ ଅଛି ନା ନାହିଁ ସେଠି ଆପଣ ସୋରୁମରେ ଗାଡ଼ି ଦେଖିବେ। ପଚାରିବେ ମୁଁ ଗାଡିର ଗୋଟେ ଡେମୋ ନେମି। ତମ କହିବେ ସାର୍ କିଏ ଗାଡି ନା ଏଇ ଗାଡି ଏଇ ଗାଡିର ଆପଣଙ୍କୁ। ଆପଣ ସେ କହିବେ ମାଲିକ ସାଙ୍ଗସେ ଟିକେ କଥା ହେଇତ ପଡିବ ସେ ଆପଣ କ ହଉନ। ମୁଁ ଗାଡିରେ ଗୋଟେ ଡେମୋ ନେଇଥାନ୍ତି। ସେ ତାପରେ କହିବେ ହଉ ସାର୍ ଆସୁନ୍ ଦେନେ ତାଙ୍କୁ। ଯିବ ଜଣେ ବ୍ୟକ୍ତି ସେ ଆପଣଙ୍କ ସାଙ୍ଗରେ ଯିବେ ଆପଣଙ୍କ ସାଙ୍ଗରେ ଯାଇକି। କାର ଦି ଜଣ ବସିବେ ଆପଣ ରହିବେ ଆଉ ତାଙ୍କର ସୋରୁମ ଜଣେ ଷ୍ଟାଫ ରହିବେ ବୁଝିଲେ।
ଦେଇକି ଆପଣଙ୍କୁ କହିବେ ଆପଣ ଚଲାନ୍ତୁ ଆପଣ କିଛି କିଲୋମିଟର ଚଲାନ୍ତ। ତାପରେ ଫେର ଆପଣ ଚଲେଇକି ଯାଇକି ଫେରେ ଗୋଟେ କିଲୋମିଟର ଦି କିଲୋମିଟର ଭ। ରେ ଆପଣ ଯାଇକି ରିଟନ୍ କରିକି ଆସିକି ସୋରୁମ୍ ରେ କାର୍ ଟା ରଖିବେ। ସେଟା ଡେମୋ କାର୍ କୁହାଯାଏ।
ଆଜ୍ଞା
ସେଟା କମ୍ପାନୀ ଦିଏ ଯେ କଷ୍ଟମର ଜାଣି ପାରୁନି କାର୍ ଟା କେ ହବ କିସ ହବ। ସେ ଥରେ ଚଲିକି ନିଜେ ଦେଖିପାରିବ। ସବୁ ସୋରୁମକୁ ଗୋଟେ ଡୋମୋ କାର୍ ଆପଣ ଯେକୌଣସି ସୋରୁମ ଯାଅ ଆ ଆଉ ମୋର ଖାଲି ବାଇକ୍ ସୋରୁମ କୁ ଛାଡ଼ିଦେଲେ କାହିଁକିନା ବାଇକର ଡେମୋ ନଥାଏ ବାଇକ୍ ଆପଣଙ୍କୁ ଦେଇଦେବେ ଯେ ବାଇକ୍ ଟା ଆପଣ ଧରୁ ଆପଣଙ୍କୁ ଅରିଜିନାଲ୍ ପୁରା ବାଇକ୍ ଦେଇଦେବ ପୁରା ରିଅଲ୍ ବାଇକ୍ ଦେଇଦେବେ ବାଇକ୍ ଟା ଆପଣ ଚଲାନ୍ତୁ। କିନ୍ତୁ ଯଦି ଆପଣ କାର୍। ବା ଟ୍ରାକ୍ଟର ଏଗାର ସବୁ ଯାଉନ୍ ଯେତେ ସବୁ ଟ୍ରକ୍। ସେରା ସବୁ ଡେମୋ ସବୁ ଗୋଟେ ଗୋଟେ ଥାଏ ଡେମୋ ମଡେଲ। ସେ ଡେମୋ ମଡେଲ ପୂରୁଣା ହେଇଯିବ ପଛେ ଥିବ। ଆପଣଙ୍କୁ ମାଗିବେ ଯଦି ଯିଏ ଛୋଟିଆ ମୋଟିଆ ସୋରୁମ ତେଣୁ ବଡ କା ସୋରୁମ ରଖିଥିବେ ଯେ ଯେ ଲୋ ଲୋକ ବଡବଡିକା ଲୋକ ଆପଣଙ୍କୁ ଆସିବେ ଦେଖିବେ ଯେ ଡେମୋ ଟା ଆପଣଙ୍କର ଅଛି ବୁଝିିପାରିଲେ?
ଆଜ୍ଞା ସାର୍ ହଉ ତାହେଲେ ମୁଁ ଘର ବୁଝିକି ଆପଣଙ୍କୁ ଜଣେଇବି କିଏଟା ନେବି ନ କରିବି
ହଁ, ହଁ କେ ତାରିଖରେ ଆସିବେ ବୁଝିକି ଜଣେଇବେ ବୁଝିଲେ?
ଆଜ୍ଞା!
ହଁ,